ହଁ।
କୁହ କଣ କରୁଚ?
ଏବେ ଖାଇକି ଆସିଲି ଶୋଇଚି ଆଉ।
ହୁଁ-ହୁଁ।
ତମେ କଣ କରୁଚ?
ମୁଁ ବି ସେ ଖାଇକି ଆସିଲି ଏବେ ଆଉ ଆସିଲି ତା ମେସେଜ୍ କରିଥିଲ ଦେଖିଲି ଆଉ ମୁଁ। କଥା ହେଇଯିବା ଟିକେ।
ହଁ ନା କରିଥିଲ ମୁଁ ଟିକେ ଆମର ଟିକେ ବ୍ୟସ୍ତ ରହିଲେ ଆଉ ମୁଁତ ସେତେଟା ଆଉ ଫାଙ୍କା ହେଇପାରିଲିନି। ଖାଇ ପିଇି ସାରିକି କଲ୍ କର କଥା ହବା ଆଉ।
ହଁ ଆଉ କଣ ଖାଇଲ ଆଜି?
ମୁଁ ଭାତ, ମାଛ ଆଉ ଭଜା ଭେଣ୍ଡି ଆଳୁ ଭଜା।
ହୁଁ ଆଜି କି ମାଛ?
ଆ କି ମାଛା
ହୁଁ-ହୁଁ।
ଏଇ ବଡ ମାଛ କଣ ଜାଣିିନି।
ହଁ।
ତମେ କଣ ଖାଇଚ?
ମୁଁ ବି ସେଇ ଭାତ ଚିଙ୍ଗୁଡି ତରକାରୀ।
ଓହୋ।
ଆଉ ସେ ଦେଇଥିଲେ ଖୁଡି ବି ଦେଇଥିଲେ ବଡ ମାଛ ଏଇ ଖାଇକି ଆସିଲୁ ଏବେ ଆଉ। ସମସ୍ତେ ଖାଇଲୁ।
ମାଛ ଚିହ୍ନିଚ ହଉ ମାଛ ଚିହ୍ନିଚ?
ହଁ ଚିହ୍ନି ଛି ମାନେ ବଡ ମାଛ ତ ଭିତରେ କଣ ମାନେ ରୋହି ଭାକୁର ସେଇଟା ଜାଣିପାରିବୁନି କିନ୍ତୁ ଆଉ ଅଲଗା ମାଛ ଜାଣିଚି ଆଉ।
ହଁ ହଁ। ନା ମୁଁ ସେଇ ବଡ ମାଛ କିଛି ଯାଏ ଚିହ୍ନି ପାରିବିନି ସେଇ ଯୋଉ ଛୋଟ ଛୋଟ ଯୋଉ ମୁଁ କଣ ସେଟା କୋଉ ଆଉ ଏଇଟା ଯୋଉଟା ସବୁ ଏଇଟୁ ଧରନ୍ତି ସବୁ ପୋଖରୀରୁ ସେଇ ଗୋଟେ ଦି ଦି ଚାରଟା ମାଛ ଜାଣିଛି। ଆଉ ଇଏ ବଡ ମାଛ କୋଉରା ଜାଣିନି ଶୁଣିଛି ଖାଲି ନା ଆଉ। ଖାଇବା କଥା ଆଉ ମାଛ ନାଁରୁ କଣ ମିଳୁଛି।
ସେଇଆ ମାଛ ମାନେ ନନଭେଜ ତମକୁ ଭଲ ଲାଗେନା କଣ?
ମୁଁ ମାଛ ଖାଲି ଇ ପେଟ ମାଛ ହେଲେ ଖାଇବି ନ ହେଲେ ଖାଏନି ମୁଁ କଣ୍ଟା ଛଡେଇ ପାରେନି।
ଅଁ ହଁ।
ମୁଁ ଯେତେବେଳେ ଖାଏନି ମୁଁ ମାଛ ଖାଏନି ଯଦି ପେଟ ଛୋଟ ମାଛ ଗୁରା
ହୁଁ। ତମର ସେଠି କଣ ମାନେ ପୋଖରୀ ପୋଖରୀ ଅଛି ନା କଣ ଧରା ହୁଏ?
ପୋଖରୀ ଅଛି ଆଗରୁ ଧରା ହଉଥିଲା ହଁ। ଓଦା ହେଇଗଲା ପଇସା ଆଉ ସେଇଠି ଥୋଇଦେ। ସେପଟେ ନେଇଯାଉନୁ । ହଁ ମୁଁ କହିଲି ରାତି ରହୁଥିଲା ଏବେ ଆଉ ଧରା ସବୁ ଦଳ ହେଇଯାଇଛି ମଝିରେ ମଝିରେ ପାଣି ହେଲେ ପୁଣି ଧରନ୍ତି ଆଉ। ଏଇ ବର୍ଷା ଦିନ ଆସିଲା ହେଇ ସେଇଠୁ ଧର ଧରିବେ ଏବେ ସବୁ ଚିଙ୍ଗୁଡି ଫିଙ୍ଗୁଡି ବଡ ବଡ ଚିଙ୍ଗୁଡି ବି ଧରନ୍ତି। ମାଛ, ଚିଙ୍ଗୁଡ଼ି ସବୁ। ହଁ ଚିଙ୍ଗୁଡି ଯୋଉ ବର୍ଷା ପାଣି ଏଇ ଏଇ ବର୍ଷା ଦିନେ ସେ ଚିଙ୍ଗୁଡି ଧରନ୍ତି ପୁରା ଚାଖେଣ୍ଡେ ଭଳିଆ ବଡ ବଡ ଚିଙ୍ଗୁଡି। ଛୋଟ ବଡ ଚିଙ୍ଗୁଡି ବି ହୁଏ ଚିଙ୍ଗୁଡି ଆଉ ଅଲଗା ସବୁ ମାଛ। ଗାଁ ଯାକ ତ ସବୁ ସେଇଠି ବୁଇ ପାଣି କାଢି କି ଯୋଉ ମଟର
ଗାଁରେ ଭେରେ ବାଣ୍ଟିକି ନିଅନ୍ତି?
ହଁ ଯିଏ ଧରିଲା ଯାଇକି ଧରିଲା ନେଲା ଆଉ। ହଁ ମୁଁ ସେମିତି ମାନେ ଗାଁରେ ବଣ୍ଟା ସିଷ୍ଟମ ନାହିଁ ଯିଏ ଧରି ଧରିକି ଯିବ ଧରିବ ନା ଆଣିବ ଆଉ ଯିଏ ଯେତେ ଧରିବ ସେତେ ଆଣିଲା ଆଉ ଜଦି ମିଶିକି ଭାଗ ଧଇଲେ କିଏ ପାଞ୍ଚଛଅ ଜଣ ଭାଗ କରିକି ଆଣନ୍ତି।
ହୁଁ ହୁଁ।
ସମସ୍ତେ ଆଉ କିଏ ଯାଉଛି ମାଛ ଦେଇ।
ପୋଖରୀ ଅଛି ହୁଁ।
ମାଛ ଛଡା ହେଇଛି?
ଏଇ ଆମର ବି ଘର ପଛ ଗୋଟେ ଅଛି ହଁ ମାଛ ଛଡା ହେଇଛି। ହଁ ମାଛ ଛଡା ହେଇଛି ମାଛ ପୁରା ଦି ତିନି ବର୍ଷ ହେଲା ହିଁ ଧରା ହେଇନଥିଲା। ତାପରେ ଏବେ ଯେତେବେଳେ ମାଛ ଧରା ହେଲା ପୁରା ମାଛ କେତେ ବଡ ବଡ ହେଇଯାଇଥିଲେ। ମୁଁ ସେଇଠି ଫାଷ୍ଟ ଦେଖିଲି ମାଛ ଧରା ହବା ଜାଲରେ ହଁ। ଜାଲରେ ମାଛ ଧରାହୁଏ ସେଠି ଫାଷ୍ଟ ଦେଖିଲି। ହଁ ତିନି କେଜି ପରେ, ତିନି କେଜି ପରେ ବାହାରିଲେ ସବୁ।
ହଉ, ବିକ୍ରି ହୁଏ ନା ନାଇଁ?
ହଁ ବିକ୍ରି ହେଲା, ସିଏ ସବୁ ଛାଡିଥିଲେ ଯୋଉମାନେ ସବୁ ବି କ୍ରୀ ହେଲା ଆଉ, ସବୁ ଗାଁ ରେ କିଏ କେମିତି ସବୁ ନେଲେ‌।
ହଁ।
ଆମ ଗାଁ ପୋଖରୀଟା ନା ବଡ ପୋଖରୀଟା ପୁରା। ଆମ ଘର ପଛପଟେ ହିଁ ପୋଖରୀଟା।
ଆଉ ବଡ ପୋଖରୀ ସବୁ ଗାଁରେ ସମସ୍ତେ ମିଶିକି ଛାଡ଼ିଥିଲେ ନା ମାନେ ଅଳ୍ପ ଲୋକ?
ହୁଁ, ହୁଁ, ହଁ ଗାଁର ସବୁ ମାନେ ମେମ୍ବର୍ ଯିଏ ସବୁ ଥିଲେ, ସେମାନେ ସବୁ ମିଶିକି ସମସ୍ତେ ଛାଡିଥିଲେ ଆଉ।
ଓ ହଁ।
ହୁଁ, ହ୍ୟାଲୋ କଣ କହିଲ ଶୁଭିଲାନି? ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହଉଛି। ହଁ।
ମୁଁ କହିଲି ଆଗରୁ ଏମିତି ସବୁ ଛାଡନ୍ତି ଗାଁରେ ପୋ ଖରୀରେ, ଏବେ ଆଉ ଲୋକ ତ ଖୋଳେଇ ଦେବେ କାମ କରିବାକୁ କଷ୍ ଟ ଯିଏ ତାଙ୍କର ଛାଡିଲେ ଖାଇଲେ ଯିଏ ନଚଳିଲେ ନାଇଁ ଆଉ।
ହଁ।
ଓ କଣ କହକି ନା ଆଗରୁ ଲୋକ ଆମ ଯବିଆ କି ମେଞ୍ଚେ ନେଖା ମାଛ ରହନ୍ତି। ଡେଲି ଯିବା ଡେଲିି ମିଶେନି କା ଯେତେବେଳେ ମୁଁ ଯେ ଛୋଟ ହେଇଥିଲେ ଯେ ତାହେଁରେ ମୁଁ ବି ଡେଲି ଯିମି। ମୁଁ ଉପରେ ପାଣି ଉପରେ ଠିଆହେମି। ସିଏ ତାଙ୍କର ଡେଲି ଚାଟା ବେଳେ ହେଇଯିବ ମାନେ ଯିବେ ମାଛ ଧରିବେ। ଆଉ ଆ, ମୁଁ ଉପରେ ଠିଆ ହେଇଥିବି, ତାଙ୍କ ଉଁ, ଖାଲି ସେ ଯୋଉ ମାଛ ଯୋଉଟାରେ ରହେ ସେଇଟା ମୁଁ ଧରିଥିମି।
ହୁଁ।
ଡେଲି, କୋଉ ଦିନ ଏମିତି ଖାଲି ଟିକେ ବାର ଇଏ ଗୁରୁବାର ଏଇ ବାର ସବୁ ଛଡା। ହଁ, ଡେଲି ମେଞ୍ଚେ ନେଖା।
ହଁ ଆମର ବି ଏଇଠି ଆଗରୁ ସେଇ ସେଇ ପୋଖରୀଟାରେ ସେମିତି ହଉଥିଲା। ମାନେ ବହୁତ ମାଛ ଧରା ହୁଏ। ମାନେ ଡେଲି ଧରାହବ, ମାନେ ଯେତେବେଳେ ବାବା ହେରିକା ମାନେ ବାବାଙ୍କର ଏରିଆ ସବୁ ମାନେ ଛୋଟ ଥିଲେ, ବା- ବାହା ହେଇନଥିଲେ। ଏଇ ସେମାନ ସବୁ ବାବା ଏକା ସେମାନଙ୍କ ଉପରେ ଧରନ୍ତି ମାନେ ବହୁତ ମାଛ ଉଁ, ଧରାହୁ
ହଁ ବା ଆଗ
ମୋ ଜେଜେମା ପୁରା ଡେଇ ଏମିତି ହୁଏ ପୁରା ଆଗ କୁଆଡେ ଆମେ ଶୁଣିଚୁ। ମାନେ ଜେଜେମା ହେରିକା କୁହନ୍ତି। କିନ୍ତୁ ତ ସେ ପୋଖ
ଏ ପୁ
ପୁରା ବଁ- ଦଳ ହେଇକି ପଡିଥିଲା, ଏବେ ପୁଣି ଦିନିସ ଖଣ୍ଡକ
ହଁ ମୋ ଆମର ସେତ ସେଇ ବା ଆମର ସେଇ ପୋଖରୀରେ ପୋଖରୀ ନୁହେଁ ଆମର ସେ ବଡ ନଈ ଟାଇପ୍ ର, ନଈ ନୁହେଁ ନାଳ। ସିଏ ହଉଛି ଏବେ ଆଉ କେ ଦଳ ହେଇଯାଇ ତାପଟେ ମୋ ମୁଁ ମୋର ଯେତେଳେ ଏଇ ବର୍ଷା ଦିନ ଆସିବ। ପୁଣି ଧରିବି। ମା ଛ ମାନେ ଏତେ ବଡ ବଡ, ବଡ ବଡ ମାଛ ମାନେ ପାଞ୍ଚ ଛଅ କେଜିଆ ମାଛ ବି ଧରନ୍ତି।
ହଁ।
ଠ ଏବେ ଆଉ ଏ ଲୋକ ଆଉ କେହି ଯିବେନି ଧରିବାକୁ, କିଣିକି ନେଇଯିବେ ଖାଇଦେବେ ସଇଲା। କିଏ କିଏ ଏତେ କଷ୍ଟ କରିଛି ଏତେ କଷ୍ଟ କରିଛି।
ହଁ।
ଆ ସାର୍
ଆଗରୁୁ ହିଁ ହ ଯା ହଉଥିଲା।
ହଁ। ମୁଁ ତ ତାଙ୍କ ସାଙ୍ଗରେ ବହୁତ ଥର ଯାଇକି ଯାଇକି ନା ଆମର ସେଇଠି ଘର ପାଖରେ ଲାଗେ ମୁଁ କେତେ ଯାଇକିନା ମୁଁ ଖାଲି ଧରିଛି। ଆଉଠ ସାନାଆପା ହେରା ସବୁ ଯାଆନ୍ତି ବହୁତ ମାଛ
ହୁଁ।
ଆଉ ଏବେ ଆଉ ଲୋକ କିଏ ଛୁଆ ଛୁଆ ଯାଉଛନ୍ତି ନା ବଡ ଲୋକ ବି ଆଉ ଯାଉନାହାନ୍ତି।
ହଁ। ମୋ ଭାଇ ମୋ ଭାଇ ଗୋଟେ ଅଛି ତାର ଏବେ ବି ନିସା ଧରିଆର ମାଛ। ଘରେ ସବୁ ପାଟି କରିବେ ଯାହା ନା ଯାହା ନା କଣ ଏବେ ମାଛ। ସେ ବର୍ଷା ହବ ମାନେ ତାର ଇଚ୍ଛା ହବ ତ ଧରିବାକୁ ଆଉ। ସେ କିଏ ଘରେ ଖାଆନ୍ତୁ ନ ଖାଆନ୍ତୁ ସେ ମାଛ ପୋଖରୀ ମାଛ ଘରେ କିଏ ଖାଏକୁ ବି ରାଜି ହଉନାହାନ୍ତି। ଆଇଶିଣିଆ ଲାଗୁଛି ବୋଲି କିନ୍ତୁ ସିଏ ଯିବ ଖାଲି ଧରିବାକୁ।
ହଁ ସେଇଟା ସବୁ ପଙ୍କୁଆ ପଙ୍କୁଆ ଲାଗିବ ସେ ମାଛ ଗୁଡା ଖାଇବାକୁ। ମୁଁ ତ ସେତ ଜମା ଭଲ ଲାଗନା ସେ ଜମା। ସିଏ ଗୋଟେ ଖୁସି ମାଛ ଧରିବା ଗୋଟେ ମତେ।
ହଁ ହଁ ସିଏ ଗୋଟେ ସେଇ ଖୁସିରେ ଧରିବ ତାକୁ ତେଣିକି ସେ ମାଛକୁ କେ ଖାନ୍ତୁ ନଖାଆନ୍ତୁ ନହେଲେ ନାଇ ପୁଣି ଘରେ ପାଟି କରିବେଜେମୀ ସେ ମାଛକୁ ନେଇା ପୁଣି ଛାଡିକି ଆସିବ ପୋଖରୀରେ।
ସେ ଗୋଟେ ଖୁସି ଆଉ। ଯଦିକି ଆଣିବୁ। ଆଉ ଏତେ କଷ୍ଟ କରିକି ପୁଣି ଆଣିବ ଆଉ କଣ କରିବ ପୁଣି କରିକି ତ। ହ
ଆଜି ରୋଷେଇ କିଏ କଲେ ତମେ ନା ମା?
ମୁଁ କରିଥିଲି। ନା ମୁଁ ଅଳପ ଖାଲି ତରକାରୀ କରିଛି ବୋଉ ମା ତାର ଭାତ ଆଉ ଭଜା ସିଏ କରିଛନ୍ତି ମୁଁ ଖାଲି ତରକାରୀ ଟା କରିଛି ଆମର ଯ ଯୋଉ କାଲି ଭୋଜି ପାଇଁ ଟିକେ ଧୁଆ ଧୁଇ ଏଇଗୁଡ଼ା ସବୁ ଚାଲିଥିଲା। ଚାଲିଛି ମୁଁ ସିଆଡେ କରିୁଥିଲି ଏପଟେ ଇଏ ରୋଷେଇ କଲେ ଆଉ।
ହୁଁ କାଲି ଭୋଜି ହବ ନା କାଲି ତମେ ବ୍ୟସ୍ତ ରହିବ ତାହେଲେ ଆଉ।
ହଁ।
ମାନେ ଭୋଜି ପାଇଁ ସବୁ କଣ ସବୁ ମାନେ ତମର ସବୁ ଆସି ସାରିଲାଣି ପରିବା ଇଏ ସବୁ ଆସ
ହଁ ପରିବା। ପରିବା ଆସିଛି ଆଉ ସେ ଯୋଉ ସଉଦା ହେରିକା ସବୁ ଆସିନି ଆସିବ ଆଉ ରାତିକି। ସନ୍ଧ୍ୟା ବେଳକୁ ଆସିବ ଆ ପରିବା ସକାଳୁ ସକାଳେ ନେଇ ଆସୁଛନ୍ତି ଆଜି ଯାଇକି ସବୁ ପରିବା କଣ ପୋଟଳ, ବାଇଗଣ ସାରୁ, କୋବି
ହାଲୋ। ହୁଁ। ହଁ। ଆଉ କଣ କୁହ? ହାଲୋ। ହାଲୋ ଶୁଭୁଛି? ହାଲୋ।